ଆ ପୁରା ଆଉ ଶୋଇପଡ଼ିଲ କି? ନା ନା ବସିଚି। ଆଚ୍ଛା ଯଉ ଖାଇବା ପିଇବା ସରିଗଲାଣି କାମ ସରିଗଲାଣି ଘରର।
ହଁ କାମ ସରି ଗଲାଣି ଘରର।
ହୁଁ।
ସବୁ କାମ ସାରିକି ବସିଛି।
କାଲି ପାଇଁ ସବୁ ଫୁ ଯୋଗାଡ ହେଇ ସାଇଲାଣି।
ହଁ କାଲି ପାଇଁ ମାନେ କାଲି କଣ ପାଣି ଆସିବନି ତ ତାପରେ ଏଇ ନେବି ରାତିରେ ପାଣି କମ ଦେଲା।
ସେ ତମର କଣ ଦିନକୁ ଦି ବେଳା ଖାଲି ପାଣି ଆସୁଛି ନା ଗୋଟେ ବେଳେ ପାଣି ଆସୁଛି।
ଦୁଇ ବେଳା ହିଁ ପାଣି ଆସେ ସକାଳେ ଗୋଟେ ଘଣ୍ଟେ ପାଣି ତାପରେ ରାତିରେ ଗୋଟେ ଘଣ୍ଟା ପାଣି କିନ୍ତୁ ଆଜି ପୁରା ଏକଦମ ସ ରା ତିରେ ଅଧଘଣ୍ଟା ପାଣି ଦେଲା ଆଉ କାଲି ସକାଳେ ପାଣି ଆସିବନି ଡାଇରେକ୍ଟ ରାତିରେ ପାଣି ଆସିବ। ତାର୍ ଦେରେ ମୋ ପୁଅ ପାଣି ଷ୍ଟୋର କରି ରଖିଥିଲି ତା ଦେହରେ ମୋ ପୁଅ ଯେ ପାଣି ଅଧା ମାନେ ଗୋଟେ ବାଲ୍ଟି ପୁରା ପାଣି ସାରି ଦେଇକି କିରି ନଷ୍ଟ ପୁରା କରି ଦେଇଛି।
ହୁ ଆଉ ତମର ରଥଯାତ୍ରା ପାଇଁ କଣ ପ୍ରିପାରେସନ ହେଲାଣି।
ରଥ ଯାତ୍ରା ପାଇଁ ତ ଏବେ ପର୍ଯ୍ୟନ୍ତ କିଛି ପ୍ରିପେରେସନ ହେଇନି।
ହୁଁ ହୁଁ।
ଦେଖିବା ଆଗକୁ କଣ କରିବା।
ସେ ପାଖାପାଖି ଆମର ତ ଘର ଭିତରେ ତ କିଛି ହବନି ରଥଯାତ୍ରା ଆ ବଳକୁ ଏଇଠି ଆଗ୍ରା ବୋଲି ଗୋଟେ ଜାଗା ଅଛି ସେଠି-ଇ-ଇ ବଡ ଜଗନ୍ନାଥ ମନ୍ଦିର ଥାଏ। ତ-ଅ-ଅ ଭାବୁଛେ ସେଇଠି ଯିବୁ ବୋଲିକି ରଥଯାତ୍ରା ଦିନ।
ଏକ୍ସି ବି ଆମର ଖାରଗାର ରେ ସେଠି ହୁଏ ରଥଯାତ୍ରା କିନ୍ତୁ ମୁଁ କେବେ ଯାଇନି ଦେଖିନି। ଏଥରକ ଦେଖେ କାହିଁକି ମୋ ସ୍ଵାମୀଙ୍କର କାମ ଏ-ଏ ବାହାରେ ହୁଏ ନା। ଆମ ନିଜର ବିଜନେସ ତ ସେଥିପାଇଁ-ଇ-ଇ ସ୍ଵାମୀ ଏଇଠି ରହନ୍ତିନି।
ହୁଁ।
ସେ ଏଠି ଆସିଲେ ତାପରେ ଦେଖିବା ଯଦି ରଥଯାତ୍ରା ଟାଇମ ରେ ଏଠି ଥିଲେ ତାହେଲେ ଭାବୁଚି ଏଥର ଯିବି ଦେଖିବା ପାଇଁ। ଯେ କେମିତି ଆଜି ସମସ୍ତେ କ ସମସ୍ତେ କହନ୍ତି
ହୁଁ ହୁଁ। ଆଛା। ନାଇ ନାଇ ପ୍ଲାନ କରିକି ଯାଅ। ଆଉ-ଉ-ଉ-ଉ-ଉ
ଇଟ୍ସ ଓକେ ଯା।
ହୁଁ ଏ ଆମର ଓଡିଆ ସଂସ୍କୃତି ରଥଯାତ୍ରା ଗୋଟେ ବହୁତ ବଡ ପର୍ବ।
ହଁ-ଅ-ଅ ସେଇଟା ତ ସତ କଥା ଆମର ଏଇଟା
ଆମେ ଆମେ-ଏ-ଏ ମନ୍ଦିରକୁୁ ଯାଇକି ସେମାନଙ୍କୁ ରଥଯାତ୍ରା ଦେଖେଇଲେ ସେମାନେ ହେଲା ଆ ମୁଁ ଓଡ଼ିଆ ସଂସ୍କୃତିକୁ ଆଗକୁ ନେଇକି ଯିବେ। ହୁଁ ସେଇଟା ଠିକ୍ କଥା।
ଅଛି ସେ ନହେଲେ ସେମାନେ ଜାଣିବେ କେମିତି ଆ ତାପରେ ଯେହେତୁ ଆମେ ସବୁ ବାହାରେ ରହୁ ଚୁ ଓଡିଶା ବାହାରେ। ପିଲାମାନେ ଓଡିଶା ଭିତରେ ରହିଲେ ସେମାନେ ଯୋଉ ଜିନିଷ ଜାଣିବେ ଓଡିଶା ବାହାରେ ସେମାନେ ଜାଣି ପାରିବେନି ସେ ଜିନିଷ ଟାକୁ ତାଙ୍କୁ ସେ ସବୁ ଶିଖେଇବାକୁ ପଡିବ।
ନା ସେଟା ବି ତାପରେ ଯୋଉଟା ଆମ ଚାରିଧାମ ରୁ ଗୋ ଟେ ଧାମ ହଉଛି ପୁରୀ। ଆଉ ଆମର ମହାପ୍ରଭୁ ହଉଛନ୍ତି ଜଗନ୍ନାଥ। ଉ-ଉ ତାଙ୍କ ଆରଧନା ପାଇଁ ଗୋଟେ ମାନେ ଦିଟା ଦିନ ଦିଟା ଦିନ ଯଥେଷ୍ଟ ନୁହଁ ସବୁଦିନ ତୁ ପୂଜା କରିବା କଥା କିନ୍ତୁ ଠିକ ଅଛି ଆମ-ଅ ଓଡ଼ିଆ ସଂସ୍କୃତି ହିସାବରେ ଦିଇ ଦିନ। ତା ସେ ଯିବେ ତାଙ୍କ ମାଉସୀ ଘରକୁ ଯିବେ ଏନଞ୍ଜୟ କରିବେ ଫେରିକି ଆସିବେ। ସେ ଯାତ୍ରା କୁ ଆମେ-ଏ ଏତେ ବଡ ଆ କାରରେ ପାଳୁଛେ ସେଟା ଆମ ଛୁଆ ମାନଙ୍କୁ ବି ଜାଣିବା ଦରକାର କି ମାନେ ଏମିତି ଭି ପର୍ବ ଅଛି। ଆଜିର ଡେଟ୍ ରେ ତ-ଅ-ଅ-ଅ ଛୁଆ ଆମ ଛୁଆ ମାନେ ନା ରଜ ଜାଣୁଛନ୍ତି ନା ରଥଯାତ୍ରା ଜାଣୁଛନ୍ତି।
ଆଗ ଭଳିଆ ଆଉ ରଜ କୋଉ ରହିଲା। ଆଗ ଯୋଉ ରଜ ରଜ ଆସିବ ମାନେ ତା ଆଗରୁ ମାସେ ଆ ଗରୁ ମାନେ ଲାଗେ ରଜ ଆସୁଛି।
ନା ନା ସେ ଜିନିଷ ଟା ତ ଗାଁ ଗହଳିରେ
ଗାଁ ଗହଳି ରେ ବି ଏବେ ମୁଁ ଯେତେବେଳେ ପ୍ରାୟ ଯେତେବେଳେ ମୁ ଆମର ମାନେ ଛୁଟି ପଡେ ମୁଁ ଯେତେବେଳେ ବି ଯାଏ ପୁରୀ ଯିବି ମାନେ ସେ ଟାଇମରେ ମତେ ସେ ରଜ ର ସେ ଫିର୍ ମାନେ-ଏ-ଏ-ଏ ଆଗ ଯେମିତି ସେ ରଜର ଫିଲିଙ୍ଗ୍ସ ଟା ଆସଥିୁଲା ଏବେ ସେ ରଜର ଫିଲିଙ୍ଗ୍ସ ହି ଆସେନି। ଆଗ ଯୋଉ କଣଥିଲା ନଡିଆ ଗଛରେ ପୁ
ଆଜିର ଦିନରେ ଗଛ କାହିଁ।
ଗଛ ତ ନାହିଁ ଆଗ ଟାଇମ ରେ ନଡିଆ ଗଛରେ ଯୋଉ ଦୋଳି ଟା ବାନ୍ଧିଦେବେ। ତାପରେ ତାକୁ ସଜ ବାଜ କରିକିରି ସମସ୍ତେ ସକାଳଠୁ ପୁରା ଯେ ଯେତିକି ଝିଅ ମାନେ ସବୁ ସଜ ଫଜ ହେଇକରି ସବୁ ଯିବେ ଦୋଳି ଚଢ଼ିବା ପାଇଁ। ଘରେ କେତେ କଣ ପିଠା ପଣା ହେଇଥିବ। ତାପରେ ସମସ୍ତେ ସନ୍ଧ୍ୟା ବେଳକୁ ସମସ୍ତେ ମିଶିକିରି। ସନ୍ଧ୍ୟା ହେଇନଥିବ ତା ଆଗରୁ ସମସ୍ତେ ମିଶିକିରି ପୁରା ପଖାଳ ଭାତ ସବୁ ଖାଇବେ। ଯୋଉ ମଜା ଏବେ ଆଉ ସେ ମଜା ହିଁ ନାହିଁ।
ସେ ସମୟରେ ଜିନିଷ ବି ଜିନିଷ ଆଉ ମଣିଷ। ଦିଟା ଯାକ ଶୁଦ୍ଧ ଥିଲା ପ୍ରକୃତି ଭି ଆମକୁ ଦଉଥିଲା। ସେଭଳି ଯେହେତୁ ମଣିଷ ପ୍ରକୃତି ବିରୁ ଧରେ ଯାଇକି ଗଛପତ୍ର ସବୁ ହାଣିକି। କେବଳ ଘର ଖାଲି ସିମେଣ୍ଟ ମାଟିର ଘର ସବୁଆଡେ। ଆଜିର ଦିନରେ ଆମେ ଯଦି ଗୋଟେ କୋଉ ଜାଗାରେ ବସି ଯାଉଛୁ। ଆଗ କାଳେ କଣ ଲୋକେ ବାହାରକୁ ଯାଉଥିଲେ। କୋଉଠି ଖରା ହଉଥାଏ ଯେତେବେଳେ ସେମାନେ ଗଛ ତଳେ ବସିକି ଛାଇଟା ପାଉ ସେତେବେଳେ ପ୍ରକୃତି ବି ଏଇଭଳିଆ ତାଣ୍ଡବ କରୁ ନଥିଲା। ଯୋଉଟା ଏ ଆଜିର ଦୁନିଆରେ ଅଛି ଦେ ଜାଗା ଜାଗାରେ ପୁର ଭୂମିକମ୍ପ ହଉଛି ଆ କେବେ ନଈ ବଢି ହେଇ ଯାଉଛି। ଆଉରି ବି କେତେ ପ୍ରକାର ଆମର ପ୍ରାକୃତିକ ବିପଦ ଗୁଡା ଆସୁଛି। ଯଦି ଲୋକେ ବୁଝିପାରନ୍ତେ ସେ ଜିନିଷକୁ ଆଉ ଗ ଏପାର୍ଟମେଣ୍ଟ ଘର। ବନେଇବା ଲୋକଙ୍କର ପ୍ରାଇମେରୀ ତାଙ୍କର ଦରକାର। କା ତାଙ୍କ ସମସ୍ତେ ନିଜ ଲା ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି। କିନ୍ତୁ ଯେତିକି ଗଛ ଗୋଟେ ଏରିଆରେ କାଟୁଛନ୍ତି। ତାର ଯଦି ଅଧା ଭି ସେମାନେ ନିଜ ଘର ଭିତରେ ଲଗାନ୍ତେ। ତାହେଲେ ମତେ ଲାଗେ ପ୍ରକୃତି। ଚୁ। ଅବସ୍ଥା ଟେ ଏବେ ଦେଖଉଛି ସେତିକି। ଖରାପ୍ ଅବସ୍ଥା ହୁଅନ୍ତାନି କେବେ ବି। ଏଟଲିଷ୍ଟ୍ ତାଠୁ ଟିକେ ଭଲ ଅବସ୍ଥା ହେଇଥାନ୍ତା। ଆଜିର ଡେଟରେ ଯୋଉ ଭଳିଆ ଖରା ହଉଛି ଓଡିଶାରେ ହଉ। କି ମୁମ୍ବେଇ ବି ହଉ। ଅଲଗା ଯେକୌଣସି ଜାଗା ଦେଖ ଯେତିକି ଖରା ହଉଛି। ଲୋକେ ଆଗ ଖରାରେ ହିଁ ମରିଯିବେ।
ହଁ ଆଜିିକାଲି ତ ବ ମାନେ ଖରା ଏମିତିଆ ଖରା। ସେ ଖରା ଆଉ ଆଗ ଭଳିଆ ଯେମିତିଆ ନାଇଁ ଏବେ ତ ସେ ଖରା ବିଲକୁଲ ବି। ଦେହରେ ବାଜିଲାକୁ ଖାଲି ପୋଡି ହଉଥିବ ସେ ଜାଗା ଟା।
ଆଉ ସେଇ ସମୟରେ ତମେ ପିଲାମାନଙ୍କୁ ବାହାରେ ଖେଳିଆକୁ ପଠେଇ ପାରିବନି। ଡର ତ ସମସ୍ତିଙ୍କୁ ଛୁଆର ଦେହ ଖରାପ ହେଇଯିବ। ବାଆ ଏ ଏ ସି। ଘରେ ଘରେ ସମସ୍ତେ ଏ ସି ଲଗେଇଛନ୍ତି। ବାହାରେ ଖରାରେ ବୁଲିକି ଆସିବେ ସାଙ୍ଗେ ସାଙ୍ଗେ ଏ ସିି ଅନ୍ କରିଦେବେ। ଏ ଲୋକଙ୍କୁ ଆଜିର ଡେଟ୍ ରେ ଏ ସି ୟୁଜ କରିକି ନିମୋନିଆ ହେଲାଣି। ମାନେ ଦୁନିଆ ଯେ ତିକି ଦିନକୁ ଦିନ ଆଗକୁ ବଢୁଛି। ସେ ଭଳିଆ କେତେ। ଖରାପ ଆକାରରେ ସବୁ ରୋଗ ବି ଆସୁଛି।
ଆଜ କାଲି କି କି ରୋଗ ବାହାରୁଛି ଆଜ କାଲି କହି ପାରି ବା ସେ ରୋଗର ନାଁ ଆମେ କେବେ ଶୁଣି ନଥିଲୁ ଏବେ ଏମିତି ଏମିତି ରୋଗ ବାହାରିଲାଣି।
ନହେଲେ କୋନା କରୋନା ଯେତିକି ଭଲ ଥିଲା ସେତିକି ଖରାପ ବି।
ଖରାପ।
କରୋନା ଯୋଗୁ କରୋନା ଯୋଗୁ ଏତେ ଲୋକ ମରିଗଲେ ସେଇଟା ସତ କଥା। କିନ୍ତୁ କୋରୋନା ଲୋକଙ୍କୁ ନିଜ ସ୍ବାସ୍ଥ୍ୟ ବିଷୟରେ ଭାବିବାକୁ ବାଧ୍ୟ କଲା। ଆଜିକା ଡେଟ ରେ ଯୋଉ ମାନେ ଅଫିସ ଯାଆନ୍ତି। ଆଗ କାଳରେ କଣ ଥିଲା ଲୋକେ ଆରାମ ରେ ଶୋଇକି ଉଠିବେ ସାତଟା ସାଢେ ସାତ ଟା ବେଳକୁ ଖାଇ ପିଇ ଦେଲେ। ଅଫିସ ପଳେଇଲେ ରାତି ଆଠଟା ନଅଟା ବେଳକୁ ଆସିଲେ ଘରେ ରଷେଇ ହେଇି ର ଖା ହେଇଛି ଖାଇଦେଲେ ରେଡି ତାଙ୍କର ଫ୍ରେସ ହେଇକି ଶୋଇ ପଡ଼ିଲେ। କିନ୍ତୁ କୋରୋନା ପରଠୁ ଲୋକେ ଏମିତି ଡରି ଯାଇଛନ୍ତି। ଆଉ ନିଜ ସ୍ୱାସ୍ଥ୍ୟ ପାଇଁ। ସେମାନେ ଏତିକି ଭାବୁଛନ୍ତି କି ସକାଳ ହେଲା ମାତ୍ରେ। ସମସ୍ତେ ଖାଲି ଧାଉଁଛନ୍ତି। ନହେଲେ ବି ଚାଲିବା ତାଙ୍କର ଗୋଟେ ଅଧଘଣ୍ଟା। ଭଲ ପିଲା ସେମାନେ ଚାଲିକି ସୁସ୍ଥ ରହିବା ପାଇଁ ଚେଷ୍ଟା କରୁଛନ୍ତି। ଖାଇବା ପ୍ରତି ବି ବୋଧେ ଆଜିକାଲି ବେଶୀ ଧ୍ୟାନ ଦେଲେଣି ଲୋକେ ଆଉ ବାହା ରୁ ଯଙ୍କ ଫୁଡ ଗୁଡା ବେଶି ଖାଉନାହାନ୍ତି।
ଆଜ କାଲି ତ ସେଇଗୁର ବାହାର ଖାଦ୍ୟ ହିଁ ଏତେ ମାନେ ଉଁ। ବିଷ ହେଇଗଣି ତା ଲାଗି ବୋଲି ବେଶୀ ରୋଗ। ଆଉ ଆଗ ଭଳିଆ ସେ ଖାଇବା ଆଉ ଖାଇବା ନାହିଁ।
ଖାଇବା ରେ କୌଣସି ପ୍ରକାର। ଭିଟାମିିନ ତ ନାହିଁ ନା ସେ ନା ସେ ସ୍ବାଦ ଅଛି।
ଆଗ କାଳରେ ଯାହା ରନ୍ଧା ହଉଥିଲା। କେ ମାନେ। ଯେତେବେଳେ ସେ ରାନ୍ଧିବେ ତାର ଯୋଉ ସ୍ ବାସ୍ନା ଟା। କେତେ ଘ
ସେ ପ ସେ ବାସ୍ ବାସ୍ନ ରେ ହିଁ ଅଧା ପେଟ ଫୁଲି ଯାଉଥିଲା।
ଆଉ ଏବେ ଏବେ ରାନ୍ଧନ୍ତୁ ତମେ ଯେତେ ତେଲ ଦିଅ ଯେତେ ମସଲା ଦିଅ। କିଛି ବାସ୍ନା ନାଇଁ କିଛି ନାଇଁ ତା ଦେହରେ ବିଲକୁଲ ବି କିଛି ସ୍ଵାଦ ହିଁ ଆସେନି।
ଉଁ ହୁଁ ସେ ଏଇଟା ସତ କଥା। କରିବୁ କଁ ଯେତିକି ଯେତିକି ପରିବା- ଆସଛି ସବୁଥିରେ ଏତେ ଅଧିକ ସାର ଦେଇ ଦଉଛନ୍ତି। ସୁନ୍ଦର ଦେଖାଯିବ ଲୋକଙ୍କୁ ଲାଗିବ ଯେମତି ଫ୍ରେଶ ଅଛି ବୋଲି କି ସବୁଜ କଲର ସବୁଜ ରଙ୍ଗ ଲଗେଇ ଦଉଛନ୍ତି। ଆ। ପ ଫ ଫଳ ଗୁଡାକରେ ତ ସିରିଞ ଲଗେଇକି ମିଠା କରିବା ପାଇଁ। ଜବରସ୍ତି ତା ଦେହେ ରେ ସୁଗାର ଟା ଏ ମିଶେଇ ଦଉଛନ୍ତି।
ନୁ ଚିନି ରହ ଚିନି ମିଶେଇ ଦେଲା ପରେ। ସେ ଯେତ ତରବୁଜ ଟା ଆଗ ତରବୁଜ ଟା। ଟା ଆଉ ଯୋଉ ଆଗ ଆଣୁଥିଲେ ତରଭୁଜ ଟା ସେ ଆଗର ଯୋଉ ମିଠା ଏବେ ର ମିଠାରେ କେ ତେ ମାନେ ତା ଦେହରେ ମାନେ ଫର୍କ ଅଛି ବହୁତ ଅନ୍ତର ଅଛି।
ବହୁତ ଅନ୍ତର।
ଏବେ ଯୋଉ ତରବୂଜ ଟା ଆଣିଏ। ପୁରା ଲାଲ୍ ମତେ ଏତେ ଚକାଚକ୍ ଦେଖାଯିବ। ସେଇ ଲାଲ୍ ଚକାଚକ୍ ରେ ଏବେ ପୁରା ଦେହ ଖରାପ ଅଛି ନ।
ଆଉ ଲୋକେ ଲୋକେ ବାଧ୍ୟ ସେ ସବୁ ଜିନିଷ କିଣିବା ପାଇଁ। କାହିଁକି ନା ଆମ ପାଖରେ ଆଉ କିଛି ଉପାୟ ଭି ନାହିଁ। ବାଧ୍ୟ ହେଇକି ତମକୁ ସେ ଜିନିଷ କିଣିବାକୁ ହିଁ ପଡିବ। ଆଉ ସେଇ ଜିନିଷ ହିଁ ଖାଇବାକୁ ପଡିବ କରିବ କଣ ଯିବ।
ହଁ ସେୟା ଆଜିକାଲି ସେ ଖାଦ୍ୟରେ ଆଉ ଇଏ ନାହିଁ। ଆଗ ମାନେ ଆଗ କାଳରେ ସବୁ ସେଇ ସେଥିଲାଗି ଆଗ କାଳରେ ଲୋକମାନେେ ଏତେତେ ବର୍ଷ ବଞ୍ଚୁଥିଲେ ଏବେ ତ ମାନେ ତମେ। ତିରିଶ ବର୍ଷ ହେଇନଥିବ ତମକୁ ହଜାର ଟାଇପ୍ ର ରୋଗ ଧରୁଥିବ।
ଉଁ ହୁଁ ଏଇଟା ସତ କଥା।
ଏବେ ତ ଲୋକ ଔଷଧ ଖାଇ ଖାଇକିରି ବଞ୍ଚୁଛନ୍ତି ଆମେ ତ ତଥାପି ବି ଆମର ତ ପଚାଶ ବର୍ଷ ପର୍ଯ୍ୟନ୍ତ ଯିବ ଆମର। ପିଲାମାନେ ସେ ପଚାଶ ବର୍ଷ ତକ ଯିବେ କି ନାଇଁ ସେ
ହଁ ଆମ ପର ଜେନରେସନ୍ ଟା
ପଚାଶ ବର୍ଷ ଯିବେ କି ନାଇଁ ସେଇଟା ବି ମାନେ ଏବେ ଡ ଡାଉଟ୍।
କଷ୍ଟ ର କଥା। ନା ମତେ ଲାଗେ ସେମାନେ ବୋଧେ ଯିବେ ବୋଲି କାହିଁକି ନା ତାଙ୍କର ବି। ଆ ବିଷ ଯୁକ୍ତ ଖାଦ୍ୟ ଗୁଡା ଖାଇ ଖାଇକି। ତାଙ୍କର ବି ବ ଶରୀର ଟା ସେଇ ପୁରା ଷ୍ଟ୍ରଙ୍ଗ୍ ହେଇଯାଇଥିବ।
ଆମ ଟାଇମ୍ ରେ ତ ହେଲେ ଟିକେ ହେଲେ ଆମେ ଟିକେ ମାନେ ଭଲ ଖାଦ୍ୟ ଖାଇଛୁ।
ଏମାନେ ତ ଆମ ପିଲାମାନେ ସବୁ ଭଲ ଖାଦ୍ୟ ବିଲକୁଲ୍ ପାଇନାହାନ୍ତି ଯେତିକି ବି ଖାଦ୍ୟ ଖାଇଛନ୍ତି ସବୁ। ବୁ ସେ ରାସାୟନିକ ଜିନିଷ ଖାଇଚ।
ସେଟା ତ ଆଉ। ଏବେ ତ ସମସ୍ତେ ଏତେ ଅଧିକ। ମାନେ ଚୋର ହେଇଗଲେଣି। ଏ ସମସ୍ତଙ୍କୁ ଖାଲି ପଇସା ର ଲୋଭ ପଇସା ଛଡା ଆଉ କିଛି ଦେଖାଯାଏନି। ତା ଜାଗାରେ ଲୋକଙ୍କର ଜୀବନ ଆଉ ଭବିଷ୍ୟ।